କକାତି
ହ୍ୟାଲୋ। ଶୁଭ ସକାଳ। କଁ କରଚ?
ବସିଛି।
ଖାଇ ସାରିଲଣି?
ହଁ।
କଣ ଖାଇଲ?
ରୁଟି ଆଉ କ୍ଷୀର।
ରୁଟି ଆଉରା ଭଲ କଥା ଆଉ।
ପାଠ ପଢ଼ୁଛ? ହଁ ସପ୍ତମ।
ଆଚ୍ଛା ଆଚ୍ଛା ଗୋଟେ ପାଠ ପଚାରିବି କହିପାରିବ? କହିଲ ତାହେଲେ ଦୁଇକ ପଣିକିଆ।
ଦୁଇ କେ ଦୁଇ, ଦୁଇ ଦୁନେ ଚାରି, ଦୁଇ ତିରି ଛଅ। ଦୁଇ ଚଉକୁ ଆଠ, ଦୁଇ ପଞ୍ଚା ଏକରେ ଶୂନ ଦଶ। ଦୁଇ ଶଉ ବାର। ଦୁଇ ଶତା ଚଉଦ, ଦୁଇ ଅଷ୍ଟା ଷୋହଳ, ଦୁଇ ନୁଆ ହଁ ଦୁଇ ନୁଆ ଅଠର, ଦୁଇ ଦଶା କୋଡିଏ।
ଭେରି ଗୁଡ୍। ବହୁତ ବଢିଆ। ତୁମେ ମେଳା ବୁଲିବାକୁ ଯାଇଛ?
ହୁଁ।
ମେଳାରେ କଣ ହୁଏ? ଆଉ। ହୁଁ। ଦୋକାନ ଦୋକାନରେ କଣ କଣ ପଡିଥାଏ ସବୁ?
ଆଇସ୍କ୍ରିମ୍ ଦୋକାନ ଆଉ ଷ୍ଟେସନାରୀ ଦୋକାନ।
ହଉ।
ଆଉ ହେଲା ଯୋଉ।
ଆଚ୍ଛା ମେଳାରେ ତୁମେ ସବୁ କଣ କଣ ଖାଇଛ?
ଆଇସକ୍ରିମ୍।
ଆଉ। ମଞ୍ଚୁରିଆନ୍ ଖାଉ। ଚାଓମିିନ୍ ଆଉ।
ଲସି।
ଲସି ବଢିଆ କଥା। ଆଚ୍ଛା ମେଳାରେ। କଣ କଣ କିଣିଲ?
ଲିଷ୍ଟିକଟେ ଲିପଷ୍ଟିକି। ଚପଲ।
ଚୁଡି। ଆଚ୍ଛା ତମେ ଯୋଉ ମେଳାକୁ ଯାଇଥିଲ ସେ ମେଳାର ନାମ କଣ?
ଜାରକା ମହୋତ୍ସବ।
ଜାରକା ମହୋତ୍ସବ ଆଚ୍ଛା ଜାରକା ମହୋତ୍ସବ କେବେ କେ?
ବର୍ଷରେ ଥରେ ଆଚ୍ଛା ।
ଆ ତିନିକ ପଣିକିଆ ଡାକିଲ ଟିକେ।
ତିନି କେ ତିନି। ତିନ ଦୁଗୁଣେ ଛ ତିନ ତିରି ନଅ। ତିନି ଚଉ ବାର ତିନି ପଞ୍ଚା ପନ୍ଦର। ତିନ ଶୋ ଅଠର ତିନ ଶତା ଏକୋଉଶି। ତିନି ଅଷ୍ଟନା ଚବିଶି ତିନ ନୁଆ ସତେଇଶି। ତିନ ଦଶା ତିରିଶି।
ଚାରି କ?
ଚାରି କେ ଚାରି। ଚାରି ଦୁଗୁଣେ ଆଠେ ଚାର ତିରି ବାର। ଚାର ଚୋଉ ଷୋହଳ ଚାର ପଞ୍ଚା କୋଡ଼ିଏ। ଚାର ଶୋ ଚବିଶି। ଉଁ ଚାରି ସତା ଅଠେଇଶି ଚାରି ଅଷ୍ଟନା ବତିିଶି। ଚାର ନୂଆଁ ଛତିଶି ଚାର ଦଶା ଚାଳିଶି।
ଧନ୍ୟବାଦ ପାଞ୍ଚକ ପଣିକିଆ ଡାକିଲ?
ପାଞ୍ଚ କେ ପାଞ୍ଚେ ପାଞ୍ଚ ଦୁଗୁଣେ ଦଶ ପାଞ୍ଚ ତିରି ପନ୍ଦର। ପାଞ୍ଚ ଚୋଉ କୋଡ଼ିଏ। ପାଞ୍ଚପଞ୍ଚା ପଚିଶି ପାଞ୍ଚଶୋ ତିରିଶି ପାଞ୍ଚଶତାପଇଁତିରିଶି ପାଞ୍ଚ ଅସ୍ନା ଚାଳିଶି ପାଞ୍ଚ ନୂଆଁ ପଇଁଚାଳିଶି ପାଞ୍ଚ ଦଶା ପଚାଶ।
ଛଅ କ?
ଛଅ କେ ଛଅ, ଛଦୁନେ ବାର, ଛଅ ତିରି ଅଠର ଛ ଚଉ ଚବିଶି ଛପଞ୍ଚା ତିରିଶ, ଛଶୋ ଛତିଶ, ଛ ଶ ତା ବୟାଳିଶି ଛଅସ୍ନା ଅଡଚାଳିଶି, ଛଅ ନୂଆଁ ଚଉବନ, ଛଦଶା ଷାଠିଏ।
ସାତକ?
ସାତ କେ ସାତେ ସା ଦୁନେଚଉଦ, ସାତତିରି ଏକୋଇଶି, ସାତ ଚଉ ବ ଅଠେଇଶି ସା ପଞ୍ଚା ପଇଁତିରିଶି, ସାତଶେ ବୟାଳିଶି, ସାତ ଅସ୍ନା ସାତ ଅଶ ଛପନ ସାତନୁଆଁ ବାସ୍ତ ଅ ସାତ ନୂଆଁ ତେଷଠି, ସାତ ଦଶା ସତୁରୀ।
ଆଠକ?
ଆଠ କେ ଆଠେ ଆଠ ଦୁନେ ଷୋହଳ, ଆଠ ତିରିି ଚବିଶି ଆଠ ଚୋଉ ବତିଶି, ଆଠ ପଞ୍ଚା ଚାଳିଶି, ଆଠ ଶୋ ଅଠଚାଳିଶି ଆଠ ଶତା ଛପ, ନ ଆଠ ଅସ୍ନା ଚଉଷଠି ଆଠ ନୂଆଁ ବାସ୍ତରି, ଆଠ ଦଶା ଅଶି।
ନ କ?
ନଅ କେ ନଅ ନ ଦୁନେ ଅଠର, ନ ତିରି ସତେଇଶି ନ ଚଉ ଛତିଶି
ନପଞ୍ଚା ପଇଁଚାଳିଶି, ନ ଶୋ ଛପ ଚଉବନ ନ ସତା ତେଷଠି ନ ଆସ୍ନା ବାସ୍ତରୀ ନ ନୂଆଁ ଏକାଅଶି, ନ ଦଶା ନବେ। ଦଶ କେ ଦଶ ଦଶ ଦୁନେ କୋଡିଏ ଦଶ ତିରି ତିରିଶି, ଦଶ ଚଉ ଚାଳିଶି ଦଶ ପଞ୍ଚା ପଚାଶେ ଦଶଶୋ ଷାଠିଏ, ଦଶ ଶତା ସତୁୁରୀ ଦଶ ଅସ୍ନା ଅଶୀ ଦଶ ନୁଆଁ ଲବେ, ଦଶ ଦଶା ଶହେ। ଏଗାର?
ଏଗାରକ ପଣିକିଆ ଡ଼ାକ।
ଏଗାର କେ ଏଗାର, ଏଗାର ଦୁନେ ବାଇଶି। ଏଗାର ତିରିି ତେତିଶି, ଏଗାର ଯୋଉ-ଚଉରାଳିଶି, ଏଗାର ପଞ୍ଚା ପଞ୍ଚାବନ, ଏ ଏଗାର ଶୋ ଛଅଷଠି, ଏଗାର ସତା ସତସ୍ତରୀ। ଏଗାର ଅସ୍ନା ଅଠାଅଶୀ, ଏଗାର ନୂଆ ଅନେସୋତ। ଏଗାର ଦଶା ଶହେ ଦଶ। ବଢ଼ି ଆମ୍ ବହୁତ୍ ବଢ଼ି ପୁରସ୍କାର ମିଳିବ ଆଚ୍ଛା ଆଉ ଗୋଟେ ପ୍ରଶ୍ନ ପଚାରିବି କହିପାରିବ? କହିଲ ଦେଖି ଆଗକୁ କେଉଁ ପର୍ବ ଆସୁଛି? ରଜ ପର୍ବ ଉଁ ଦୋଳି ଖେଳା ହୁଏ। ଆଉ ପୋଡ଼ ପିଠା ହୁଏ ଆଉ
ଆଉ କିଛି ହୁଏନି?
ନ୍ୟନ୍ୟ ପିଠ୍-ଅନ୍ୟ ପିଠା ଫୁ ପିଠା ହୁଏ ଆଉ।
ଆଚ୍ଛା ମୁଁ କହୁଛି ରଜ ତିନି ଦିନ ପାଳନ ହୁଏ।
ହୁଁ।
ପ୍ରଥମ ରଜକୁ ପହିଲି ରଜ ଦ୍ଵିତୀୟ ରଜକୁ ରଜ ସଂକ୍ରାନ୍ତି ତୃତୀୟ ରଜକୁ ଶେଷ ରଜ ତା ପରଦିନ ବସୁମତୀ ସ୍ନାନ। ତାପରେ ଏମତି ରଜରେ ଝିଅମାନେ ସବୁ ଝିଅମାନେ ନୂଆ ଡ୍ରେସ୍ ପିନ୍ଧନ୍ତି ଦୋଳି ଖେଳନ୍ତି ଆଉ ରଜପାନ ଖାଆନ୍ତି ପୁଅମାନେ ବି ନୂଆ ଡ୍ରେସ୍ ପିନ୍ଧିକି ତାସ ଖେଳନ୍ତି ଆଉ ତାସ୍ ଲୁଡୁ ଖେଳନ୍ତି ବୁଲିବାକୁ ଯାଆନ୍ତି ନୂଆ ନୂଆ ଜାଗା ଯେମିତି ମା ବିରଜାଙ୍କ ମନ୍ଦିର କପିଳାସ ମନ୍ଦିର ଏମତି ସବୁ ବୁଲିବାକୁ ଯାଆନ୍ତି ଆଉ ସେ ସେଦିନ ମା ମାନେ ପୋଡ଼ ପିଠା କରନ୍ତି। ଆଉ ଅନ୍ୟାନ୍ୟ ପିଠା ସବୁ କରନ୍ତି, ଯେମିତିକି ଚକୁଳି ପିଠା, ମଣ୍ଡା ପିଠା କାକରା ପିଠା ରଜରେ ବି ଦହିବରା କରନ୍ତି। ବିଭିନ୍ନ ପ୍ରକାର ପିଠା ସବୁ କରନ୍ତି। ଆମ୍ଭେମାନେ ସବୁ ପିଠା ଖାଇ ଦୋଳି ଖେଳନ୍ତି। ରଜପାନ ଖାଆନ୍ତି ମ ମୌଜ ମସ୍ତି କରନ୍ତି ଘରକୁ ବନ୍ଧୁବାନ୍ଧବ ଆସନ୍ତି। ରଜ ପରଠୁ ଆମର ବର୍ଷା ଦିନ ଆରମ୍ଭ। ବର୍ଷା ଋତୁ ଆରମ୍ଭ ହୁଏ ଜାଣିଲ ତ?
ଏତେ ସାରା କଥା ଜାଣିଥିଲ? ହଁ।
ବହୁତ୍ ବଢି଼ଆ ଆଉ କଣ ଉଁ
ରଜ ପରି ଆଉ କଣ କଣ ହୁଏ କହିଲ?
ଆଚ୍ଛା ରଥଯା ଯାତ୍ରାରେ କଣ ହୁଏ?
ରଥ ଟଣା ହୁଏ।
ରଥ କୋଉ ରଥ?
କା
ରଥଯାତ୍ରା, କାଳିଆ, ବଳିଆ
ସୁଭଦ୍ରା ରଥରେ ମାଉସୀ ମାଙ୍କ ମନ୍ଦିରଙ୍କୁ ଯାଆନ୍ତି ନଅ ଦିନ ପାଇଁ କେତେ ଦିନ ପାଇଁ ଇଁ ନ ହୁଁ।
ବୁଝିଲ? ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା ପାଳନ ହୁଏ। ବୁଝିପାଇଲ? ସ ତମେ ସବୁ କଥା ଜାଣିପାରିଲ ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।